ଶୁଭୁଛି।
ହଁ ଶୁଭୁଛି ନମସ୍କାର।
ଖୁସିରେ ରୁହ। ଭଗବାନ ତମକୁ ବହୁତ ଭଲରେ ରଖନ୍ତୁ। ତମ ମନସ୍କାମନା ପୂର୍ଣ୍ଣ ହଉ। ତମ ଚଲା ପଥ ସୁକୁସୁମିତ ହଉ। ଆଉ କଣ କରୁଥିଲ। ସ୍ଵାଗତମ।
ଚିକିତ୍ସାଳୟରେ ଅଛି ଆଉ।
ଆଚ୍ଛା ଆଚ୍ଛା ଆଜି ଆପଣଙ୍କର ବୋଧେ କିଛି ବେଶୀ କାମ ନାହିଁ। କାର୍ଯ୍ୟ ବୋଧେ କମ୍ ଅଛି ସେଥିପାଇଁ।
ଡେରିରେ ଅଛି ଆଉ।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି।
ସ୍ୱାସ୍ଥ୍ୟ ଅବସ୍ଥା ଟିକିଏ ଭଲ ଅଛି। ଯଉ ମୋର। କି। ଥିଲା ତ ଅସୁବିଧା ଗାଇନିଂ ର। ତ ହେଇଟା ଦେଖେଇକି ମେଡ଼ିସିନ ଫେଡିସିନ ଆଣିକି ଖାଉଛି ଭଲ ଅଛି ଆଉ।
ଆଚ୍ଛା। ଆଚ୍ଛା ମୁଁ ଭଗବାନଙ୍କୁ ଡାକୁଛି ଆପଣଙ୍କର ସବୁ ଅସୁବିଧା ଦୂର ହେଇଯାଉ।
ହ
ଆଉ। ଆଜି କଣ ଭୋଜନ କରିଥିଲେ ଆପଣଙ୍କୁ ମୁଁ କହିଥିଲି ଭୋଜନର ଚିତ୍ର ମୋ ପାଖକୁ ଟିକେ ଛାଡିବେ। ଆପଣ କଣ ପାଇଁ ଛାଡୁନାହାନ୍ତି।
ମୋ ଫୋନରେ ଟୋଟାଲି ହ୍ୟାଙ୍ଗ ହଉଛି ମୁଁ ସବୁିନ ସୁଇଚ୍ ଅଫ୍ କରି ରଖୁଛି।
ଓହୋ ଏମିତି କଥା ତାହେଲେ।
ହଁ ବା ଚାରି ବର୍ଷ ହେଇଗଲାଣି। ସେ ଫୋନ ଆଉ କିଛି କାମ କରୁନି।
ଆଚ୍ଛା ଆଚ୍ଛା ଆଉ ଆମ ଦିଅରଙ୍କୁ। ଆମ ଦିଅରଙ୍କୁ। କହୁନ ଗୋଟେ ଫୋନ ଦେବେ।
ହଁ। ନାଇଲୋ ମା ସିଏ କହୁଛି ମୁଁ ଏଇନା ଆଣିଛି ଆଇଫୋନ। ତୁ ମତେ ମୁଁ ତାକୁ କହୁନି କିଛି।
ଆଚ୍ଛା ଆଚ୍ଛା। ଆଇଫୋନ ଆଣିଲେ ତାଙ୍କ ସେ ପୂର୍ବ ଫୋନ ଟା କହିଲନି ଓହୋ ସେ ଦୂରରେ ଅ ଛନ୍ତି କେମିତି ବା ପଠେଇଥାନ୍ତେ ପୋଷ୍ଟାଲରେ ପଠେଇଥିଲେ ହେଇଥାନ୍ତା।
ହ ଏଁ ସେ ଆଉ ମତେ କହୁଥିଲା ମଝିରେ ତାପରେ କଣ ହେଲା ଆଉ ସେଇଟା କାହାକୁ ଦେଇଦେଲା କି କଣ କେଆଣି।
ଆଚ୍ଛା ଆଚ୍ଛା।
ହୁଁ ଆଣିବି ଆଉ କମିତି ଆଣିବି ଭାବୁଛି କ୍ୟାସ୍ ସ୍ ରେ ଆଣିବି ନା କାର୍ଡରେ ଆଣିବି ଭାବୁ ଫୋନ ଆଉ ଟୋଟାଲ କିଛି କାମ କରୁନି ଗୋଟେ ମେସେଜ ମାନେ ଲେ ଖି ହୋଉନି କିଛି ଦେଖି ହୋଉନି।
ସେଇ ଗପିବ ସେଇଆକୁ କୁହ ଦବ।
ଉଁହ୍ ହୁଁ।
ହୁଁ ହୁଁ। ଆଉ ଯୋଉଁ ଆଉ ଆଜି କଁ ଭୋଜନ? ହଁ ଭାଇଙ୍କର ଅମ୍ ଅଛି ତ କଥା ହେବାକୁ ତମେ ଯେତେବେଳେ ଫ୍ରି ହେବ ମୋତେ କହିବ ତମର ଆଉ କେଇଟା ଅଛି?
ମୋର ବା ସବୁ ଗୁଁ ସେଇଟା ତ ଫେଲ ହେଇଗଲି ପରୀକ୍ଷାରେ।
ହଁ ମୁଁ ବି ହେଇଯାଇଛି।
କରିଦେଇଥିଲି ନା ଆଉ କୋଡ଼ିଏ ଟାରେ କିଛି ଲାଭ ନାହିଁ। ଆଉଁ
ଅଁ ହଁ।
ଆଉ ଏଇଟାରେ ବି କଲ୍ ଏମିତି ଲଗଉଛି କାହା କତିକି ଲାଗିଲାନି ଯୋଉ ସିଏ ଏମିତି ହେଇ ଆହୁରି ଛବିଶଟାରୁ ଆଉ ଚାର୍ ଟା ଅଛି ତିରିଶଟା ହେଇଯିବ ଆଉ।
ଆଚ୍ଛା ଆଚ୍ଛା ଏଇଥିରକ ଟ୍ୟାକ୍ସ ଉଁ କରିଦବ ଆଉ।
ହଁ ମୋର ଦେଖିଛ ନା ପଇସା ସ୍କ୍ରିନ୍ ସର୍ଟ ପଠେଇଥିଲି? ଆସିଥିଲା ଚାରିଶହ ତେୟାନବେ ଟଙ୍କା ଆଉ ସିଏ ଦି ଟଙ୍କା। ଦି ଟଙ୍କା ଫାଷ୍ଟ ଟା ଆସିଥିଲା ଚାରିଶହ ପଞ୍ଚାଲବେ ଟଙ୍କା ଆଉ ଇଏ ପ୍ରୋସେସିଂ ଅଛି ଶହେ ଛବିଶ ଟଙ୍କା ପାଁସ କେତେ ଟଙ୍କା।
ହୁଁ। ଆଉ କଣ କହୁଥିଲି କି ଉଁ ଆଜି କଣ ନାଇଁ ମୁଁ ମୋର ଗୋଟେ ଏଇ ମେଡିକାଲ ଯୋଉ ପଳେଇଲିନି ଆଉ ସେ ବାପୁନ ତାକୁ ତ ଖରାପ କରି ଦେଲା ହେଇ ତମର ଯେମିତି କହୁନ ଫେଲେ ସେମିତି ଫେଲ ହେଇଯାଇଛି ତାପରେ ହେଠୁ ମେଡିକାଲ ରେ ରହିଲି ହେଠି ମାତିଲିି ଆଉ ଝୁଅ କ ତିରେ ଆଉ ଆଉ ଗୋଟା ଯୋଉ ସେଇଟା ଅଡିଓ ସ୍ପିଚ୍ ଟା ବନ୍ଦ ହେଇଯାଇଛି ସେ କାଳେ ପୁଣି ହବ। ମ୍ୟାମ୍ ଛାଡ଼ୁଚନ୍ତି ମ୍ୟାମ୍ ସେଇଟା ଛାଡ଼ୁଛନ୍ତି ନା। ଗ୍ରୁପରେ ନାଇଁ ନାଇଁ ସେଟା କମ୍ପ୍ଲିଟ ନୁହେଲୋ ମା ଆଉ ଥରେ ହବ।
ଓହୋ ଯୋଉ ଏଇଟା କଣ କହିଲ ମାନେ ଆମେ ତ କରୁଛୁ ପଇସା ପାଉଛୁ ତାନ୍
ସେ ସେଇ ମୋମୋ ଖାଇଥିଲା ବା। ମୁଁ ତାକୁ କହିଲି ଆଉ ଟୁସନ କୁ ଯା ନା
ସେ ଖ
ତମେ ତାକୁ ଶୁଣ ତ ତମେ ତାକୁ ହଲିସ୍ କ୍ଷୀର ପେଇଦିଅ ସେ ତମ ସାଙ୍ଗେ ସବୁ ଭାତ ଡାଲମା ଖାଇକି ଶୋଇବ। ଆଚ୍ଛା ଆଚ୍ଛା। ସେ ବା ଟିଉସନ ଯିବାର ନ ଯିବାର ପ୍ଲାନ୍। ହଁ। ହୁଁ ହୁଁ କଁ ହେଇଛି? ନନା ମୁଦି ପାଇଲା କୋଉଠି ପାଇଲାଲ? ଏଇ ଯୋଉ ଥାତ ତଳୁ ଗୋଟା ପେଟି ଆଡ଼ୁ ସୁ ଆଡ଼ୁ ବୋତଲ ପଇଚି ହଁ ସେ ସେ ରାଘବାଲା ଓଜା ଦେଲା ଓଜା ଦେଇ କହୁଚି ଇଲୋ ସୁନିଲି ନନା ମୁଦି ପାଇଚି। ଯାହା ହଉ ଧନ ଅଛି ଏଠି ହଁ ଧନକୁ ଫୋନ୍ ଖରିକି ଦେଇ ଡାକିକି ଦେଲା। ଏଇଲ ସେ ସେଠିକି କେମିତି ଗଲା?
ହଁ ନଯାଉ ବାପା ରୁଟି ନେଲେ?
କିଏ ତମେ କଲ? ହଁ ଏଇଠି ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଉ ହଁ ଆଉ କଁ କଉଥିଲି ମ
ଝିଅ ଦେହ ଭଲ ହେଲା?
ହଁ ଝିଅ ଦେହ ଭଲଯେ, କିନ୍ତୁ କହୁଚି ପେଟ କାମୁଡ଼ିଚି କାମୁଡ଼ିଚି ବୋଲି କହୁଚି ବେଳେବେଳେ। କିଏ ନି ଟିକିଲି ସାଙ୍ଗରେ କଥା ହଉଚିପା ଟ୍ୟାକ୍ସ ପୂରଣ କରୁଚି ତମ ପୁଅର ଅଛି ତାରବି ସରିନି ଚାରିଟା ଅଛି।
ହୁଁ।
ଆଉ ହଁ ସାନ ବୋଉ ଫୋନ୍ କରିଥିଲେ।
ହଁ ହଁ
ଆଉ ଯୋଉ ହଁ ସେ ଘରେତ ମୁଁ ଏଘରେ ଫୋନ୍ କରିଥିଲେ।
ମୋ ମୋବାଇଲକି କରିଥିଲେ।
ଅଁ ହଁ ସେଇ ଯୋଉ ଦିଦି ନୁହେଁ ସିଏ ମତେ କଲ୍ କରିଥିଲେ, ମୁଁ ତାଙ୍କୁ କଲ୍ କଲି ମେସେଜ୍ କରୁଚି ସେ ଦେଖୁନାହାନ୍ତି।
ହଁ କୋଉ ଦିଦି?
ସେଇ ବେବିିନା ଦିଦି।
ଆଉ ତାରବା ସରିଯାଇଚି।
ଓହୋ।
ତାର ସରି ଯାଉଚି କେବଳ ଏଇନା ଏଇ ଭା ତମ ଦେଢଶୁରଙ୍କ ଫୋନରେ କଥା
ହଁ ମୋର ଆଉ ଚାରିଟା କଥା ହେଲେ ହେଇଯିବ ତମେ ଏଇ ଫୋନରେ କରିବ ନହେଲେ ବୋଉଙ୍କ ଫୋନରେ ବା ଖୋଲିଚ?
ନା ନା ବୋଉରୁଙ୍କର ସରିଯାଇଚି। କେବଳ ସାନ ବୋଉର ଆଉ ହୁଁ, ହଁ ହଁ। ତାଙ୍କ ଫୋନ୍ ହଁ ତାଙ୍କ ହୁଁ ହୁଁ। କାଲି ତମେ ଯେତେବେଳେ ଫାଙ୍କା ହବ ମୋତେ ମେସେଜ୍ କରିବ ମୁଁ କରିକି କଥା ହେଇଯିବି ହେଲା।
କିଛି ଲାଗୁନି ଖାଲି କଉଚି ଅମାନ୍ୟ ଅଟେ।
ପୁଣି ସେଇ ବେମାରି
ହଁବା କଣ ହଉଚି ଇଏ।
ତମେ ମେସେଜ୍ କରୁନ।
ମୁଁ ଆଉ ମେସେଜ୍ ଆଉ କରିନି, ମୁଁ କଲ୍ ଗୋଟେ କାଲିନା କୋଉ ଦିନ ଗୋଟେ କରିଥିଲି ଏନ୍ଦି ଦେଖେଇଲା ଆଉ
ଅ ହଁ। ମେସେଜ୍ କରିଦବ, କାଲି କାଲି କାଲି ଆସିବେ।
ଅ ହଁ।
କାଲି ଆସିବେ।
ଇପ୍ସେ ପୁଣି ଝୁଅ ହେଇଗଲା ନା?
ହାଁ ଯୋଉ ତା ବୋଉ ନୁହଁ
ହଁ।
ତା ବୋଉ କାନ୍ଦୁଥିଲା ହେଲା, ଆଉ ତାପରେ ସିଏ ବି କାନ୍ଦୁଥିଲା ଫାଷ୍ଟେ। ସେ ବି କହିଥିଲା କହିଲା ଝୁଅଟା ଯଦି ହବ, ମତେ କାନ୍ଦ ମାଡ଼ିବ ହେଲା। ସତକୁ ସତ କାନ୍ଦିଲା ମନ ଦୁଖ କଲା ହେଠୁ ତା ତା ବୋଉ ବି ଯାଇଥିଲା ଦି ଘଣ୍ଟା ବସି କାନ୍ଦିଲା ମୁଁ ପାଟି କଲି ମୁଁ କହିଲି ଦେଖ ଆଜିକାଲି ଝୁଅ ପୁଅ ଭିତରେ କିଛି ଫରକ ନାହିଁ। ଆଉ ଝିଅକୁ ବି ଯଦି ସେତିକି ଶିକ୍ଷିତ କରିବ ଆଜ କାଲି ଆଉ ସେ ଯୁଗ ନହିଁ ଯେ ଶାଶୁ ଘରକୁ ଡରିକି ଝିଅ ମାନ ବା ମୋରୁ ସାହାଯ୍ୟ କରିବନି ତମେ ଯଦି ପଢେଇକି ତାକୁ ଶିକ୍ଷିତ କରିଥିବ ସେ ତମକୁ ସାହାଯ୍ୟ କରିବ ହେଲା କିଛି ଅସୁବିଧା ନାହିଁ ଓଲଟା ମୁଁ କହିଲି ଦେଖ ତମେ ଝିଅ ଦିଟା ଜନ୍ମ କରିଛ ତମର କିଛି ଅସୁବିଧା ନାହିଁ ମୁଁ ଏଇନା ପୁଅ ଜନ୍ମ କରିଛି ମୁ ଯଦି ବଞ୍ଚିଥିବି ତାକୁ ବାହା କରିକି ବୋହୁ ଆଣିକି କାନ୍ଦିବି। ତମେ କିନ୍ତୁ ଖୁସିରେ ରହିବ ଜମା ଲିଟୁଆର ମନ ଦୁଃଖ ନାହିଁ ହେଲା କେବଳ ମନ ଦୁଃ ଆମ ବୋଉଙ୍କର ଆମ ବୋଉ କହିଲେ ଆଉ ତା ଅଣ୍ଟା ଫାଣ୍ଟା ହଉ ଢଳେଇ କରୁଛି ଛୋଟ ବେଳୁ ଗୋଟେ ପୁଅଟା ହେଇଥିଲେ ତା କାନ୍ଦକୁ ଠିଆ ହେଇଥାନ୍ତା ମୁଁ କହିଲି ଝିଅ ମାନେ ବି ଠିଆ ହେବେ ଖାଲି ପୁଅ ମାନେ ଓଲଟା ସେମିତି କହିହବନି ଆଜିିକାଲି ପୁଅ ଯଦି ବାନାବାତେରେ ହେଇକି ବୁଲିବ। କିଛି କହିହବ କି କହୁନା ଆଉ ସେଥିରେ କିଛି ନାହିଁ ଆଉ ସେଇ ଝୁଅ ବି ଚାହିଁଲେ ତ ବାପା ମାଙ୍କ
କଇ
ହଁ ହେ ଆରେ ଦେଖ ହେଲାନି ତ ଯାହା ଭଗବାନ ଦେଇଛନ୍ତି ଆମେ ତାକୁ ନେଇ ଖୁସି ହେବା ହଁ ହେଇଗଲାଣି ଏ ସେଗୁଡା କୁନି ଛୁଆ ଟା ମାନେ ଭଗବାନଙ୍କ ସମାନେ କେତେ ଟିକି ଛୁଆ ଟା କ୍ୟୁଟ୍ ହେଇଛି ତମେ ତା ସକସେ ମନ ଦୁଃଖ କରୁଛ ମୋ ମନ ଖାଲି ତକୁ ତାକୁ କହିଲି ହେଇଲୋ ତୋ ସକାସେ ମନ ଦୁଖ କରିଛନ୍ତିି। ତୁ ବଡ ହେଲେ ର ମୁଁ କହିବି ସମସ୍ତଙ୍କ ନା ସବୁ ଯିଏ ଯିଏ ମନ ଦୁଃଖ କରୁଛନ୍ତି। ଇଏ ମୁଁ ଲିଟୁଆକୁ ତାକୁ ବୁଝେଇଲି ଦେଖ ଏଇ ତମ ନାଁ ରଖିବ ଆରି ସକାଶେ ସବୁ ମନ ଦୁଖ କରୁଛ ନା? ଏଇ ଦେଖିବ ତମ ନାଁ ରଖିବ ପାଠ ପଢ଼ିକି ଦେଖିବ ରୋଜଗାର କରିକି ଏଇ ନାଁ ରଖିବ।
ହଁ।
ଆ ହେଇ ସାଇଲାଣି ତାକୁ ନେଇ ମନ ଦୁଃଖ କଲେ କଣ ହବ ଦୁଃଖ ନାଗୁଛି ସେ ଛୁଆ ଟାକୁ ଦେଖିଲେ। ଜି ଛୁଆପ ପୁଣି ବେଶୀ ଲୋ ଛୁଆପ କହୁଛନ୍ତିଛନ୍ତି ମୁଁ ମାନସିକ କରିଥିଲି ପୁଅ ହେଲେ ପୂଜା କରିବି। ହେଲା ଝୁଅଟା ହେଲା ମୁଁ ତା ତାକୁ ଧରିବିନି ତାକୁ ଦେଖିବିନି ହେଲା ଛୁଆପା ଆଉ ରାଣୀ ବୋଉ ରାଣୀ ଏଇ ମାନଙ୍କର ମନ ବେଶୀ ଦୁଃଖ। ଆଉ ବୋଉଙ୍କର ବି ବୋଉ ଉପରେ ଜଣା ପଡୁନି କିନ୍ତୁ ଭିତରେ ମାନେ ବହୁତ ଦୁଃଖ। ଆଉ ହଁ ମୁଁ ମତେ ବି ଫାଷ୍ଟ ଯେତେବେଲେ ଶୁଣିଲି ମୋ ମନ ଦୁଃଖ ହେଲା। ତାପରେ ବାଟରେ କାନ୍ଦି କାନ୍ଦିକା ଗଲି ହଁ। ବାଟରେ କାନ୍ଦି କାନ୍ଦିକା ଗଲି ତାକୁ ଧରିକି ବି କାନ୍ଦିଲି ପୁଣି ମୁହଁ ଦେଖିଥିଲି ଏତେ କ୍ୟୁଟୁ ଟା ହେଇଛି ମାନେ ମୋର ସବୁ ଭୁଲିଗଲି ମା ଲୋ କେଡେ ସୁନ୍ଦରିଆ ଭଗବାନ ସେଇ ସେ ଗୁଡା ସୁନ୍ଦରିଆ ଛୁଆ ଦେଇଛନ୍ତିି ତା ପୁରା ଦେଖିଲେ ମାନେ ପୁରା ପେଟ ଫୁୁରିଯିବ ଏମିତିଆ ହେଇଛି।
ହୁଁ ହୁଁ
ଆଉ ମନ ଦୁଃଖ ହେଇ ତ ସାରିଲାଣି ଆଉ ମନ ଦୁଃଖ କଲେ କଣ ହବ। ଯାହା ଭଗବାନ ଦେଇଛନ୍ତି ତାକୁ ନେଇ ଖୁସିରେ ରହିବାର କଥା।
ହୁଁ।
ପୁଅ ମାନେ ଆଜିକାଲି ଆଉ ଆଗ ଯୁଗ ଥିଲା ପୁଅ
ପଠେଇ ଦଉ ନା ମୁଁ କରିବି
ହଁ ମୁଁ ଡାକିଦେବି ନା ଡବଲ୍ ନାଇନ ଥ୍ରୀ ଡବଲ୍ ସେଭେନ ହେଇଗଲାଣି ଟାଇମ
ଟିକେ ଟିକେ ରୁହ ମତେ ପଠେଇଦବ ନହେଲେ ଏମତି ହଉନି।
ହେଇଗଲା ଲୋ ଦଶ ମିନିଟ୍ ହଉ ମୁଁ ପଠେଇ ଦଉଛି ହେଲା।
ହଁ ହଁ ପଠେଇଦିଅ ମୁଁ କରୁଛି।
ହଁ।